ଆଜ୍ଞା ଭାଉଜା ନମସ୍କାର।
ନମସ୍କାର କଣ କରୁଚ ଝିଅ?
ଏଇଠୀ ଶୋଇଥିଲି ଉଠିକି ବସିଚି ଆଉ।
ହଁ ମୁଁ ଏଇ କାମ ଟିକେ ସରିଲା ମୁଁ କହିଲି କଣ ସେତେବେଳେ ଟିକେ ଅଧା କ ଥା ହେଇଥିଲେ ଆଉ କଥା ହେଇ ପାରି ନଥିଲି ମୁଁ କହିଲି କଣ ଝିଅ ଟିକେ କରିୁଚନ୍ତିି ଟିକେ ପଚାରିଦବା।
ଏଇତ ଆପଣଙ୍କର ଦୁଃଖ କାହାଣୀ ଶୁଣିଥିଲି ଆଉ ପିଲା ବେଳୁ କେତେ ଦୁଃଖ କରିକି ବାପା ମାଙ୍କୁ ସାହାଯ୍ୟ କଲେ ଆସିକି ଏଠି ପୁଣି ବାହା ହେଲା ପରେ ବି ଆ ଆପଣଙ୍କର ଦୁଃଖ ସରୁନି।
ଏମିତି ସବୁ ଶୁଣିଥିଲୁ ଆଉ କଣ ଅଧା କହିଥିଲେ ଆଉ କଣ ସବୁ ନେ ବିବାହ କଲା ପରେ ଆପଣଙ୍କର କଣ ଜୀବନରେ ପୁଣି ପରିବର୍ତ୍ତନ ଘଟିଚି ନା ଘଟିନି?
ହଁ ପରିବର୍ତ୍ତନ କଣ ପରିବର୍ତ୍ତନ ବା ଏଇ ପରିବର୍ତ୍ତନ ଆଉ ପରିବର୍ତ୍ତନ କଣ? ସେମିତି ଆଉ ପରିବର୍ତ୍ତନ କିଛି ନାହିଁ ପରିବର୍ତ୍ତନ ଯେତେବେଳେ ମଣିଷ ଦୁନିଆ ଛାଡି ଯିବ ଜାଣିବ ଗୋଟେ ପରିବର୍ତ୍ତନ ହେଲା।
ମାନେ ଆପଣଙ୍କ ଜୀବନରେ କିଛି ବାପ ଘରେ ଯେମିତି କଷ୍ଟ କରିଥିଲେ ଶାଶୁ ଘରେ ବି ସେମିତି କଷ୍ଟ।
ନାଇଁ ସେ କଥା ନୁହଁ ପରିବର୍ତନ କରନା ସେଠି ଟିକେ ଅ ଇଏ ଥିଲା। ହଁ ସୁଖ ଥିଲା ଏଠି ସୁଖ ବି ନାହିଁ।
ଆଚ୍ଛା।
ଆଉ ପରିବର୍ତ୍ତନ କଣ? ଛାଡ ଯାହା ଭାଗ୍ୟରେ ଲେଖା ତାକୁ ତ ଆମେ ଭୋଗିବାକୁ ପଡିବ।
ଆଚ୍ଛା।
ଆଉ ସେଥିରେ ବା କିଏ କଣ କରିବ?
ଆଉ ଆପଣଙ୍କର ଝିଅଟି ଭଲ ପାଠ ପଢୁଚି ନା ପଢୁନି?
ହଁ ନାଇଁ ଝିଅ ଭଲ ପାଠ ପଢୁଚି ଭଲ ପାଠ ପଢୁଚି ଟିକେ ଛୋଟ ଛୁଆ।
ହୁଁ।
ହଁ।
ଆ ରଜ ରଜ ଏବେ ତ ରଜ ଗଲା ଆମର କେମିତି ସବୁ ମନେଇଲେ ଆପଣଙ୍କ ଆଡେ କେମତି କଣ ରଜ ପାଳନ କରନ୍ତି। ଆପ ଆଗ କାଳର ରଜ କଣ ଟିକେ କହିବେ?
ହଁ ରଜ ଆଗ କାଳର ରଜ ଆଗ କାଳର ସେମିତି ଘର ଦ୍ବାର ସବୁ ଯେମିତି ସବୁ ଆଗ କାଳରେ ପିଠା ପଣା ସବୁ ହଉଥିଲା ଏବେ କଣ ଆଉ ସେ ରଜ ଅଛି? ଆଉ ତମେ ମାନେ କେମତି ରଜ କାଟିଲ ଆମେ ତ ସ୍ତ୍ରୀ ଲୋକ ବାହା ସାହା ହେଲୁ ଆଉ ଆମର ଆଉ ରଜ କଣ ତମ ଖୁସିରେ ଆମ ଖୁସି।
ଆମର ରଜ ସେମତି ଆମର ତ ଆମ ଯଉ କୁହନ୍ତି ଝିଅ ପିଲା ମାନଙ୍କୁ କି କିଛି କରିବାକୁ ଦିଅନ୍ତିନି। ତାପରେ ଆ ଏବେ ତ କାଇଁ ମୁଁ ଦେଖିବାକୁ ପାଉନି। କୁହନ୍ତି କି ଝିଅ ପିଲା ମାନେ କଦଳୀ ପାଟୁଆ ପିନ୍ଧିକି ଚାଲନ୍ତି।
ହଁ।
ଆ ବସୁମତାକୁ ଯେମିତି କଣ ଭୂମିକୁ କଷ୍ଟ ହବନି ସେଥିଲାଗି। ଇ କଦଳୀ ପାଟୁଆ ପିନ୍ଧିକି ଚାଲନ୍ତି ଆଉ ଝିଅମାନଙ୍କୁ କଷ୍ଟ ଦିଆଯାଏନି। ଏମ କାମ କରିବାକୁ କୁହାଯାଏନି କି କିଛି କା-କାଟିବାକୁ କୁହାଯାଏନି। ଆଉ ସେମାନେ ଉଁ ଅ ନୂତନ ପୋଷାକ ପିନ୍ଧିକି ଏ ମ ଅ ଅଳତା ଲଗେଇକି ଲଗେଇକି ପିଠା ଖାଆନ୍ତି ଦୋଳି ଖେଳନ୍ତି ଆଉ ବୁଲିବାକୁ ଯାଆନ୍ତି। ଏମିତି ସବୁ ଉଁ କୁହନ୍ତି କିନ୍ତୁ ମୋର ରଜ କିପରି କ ଟିଲା ମୁଁ ପ୍ରଥମ ରଜ ଆମର ତ ପା ପାଞ୍ଚ ଦିନି ରଜ।
ହୁଁଁ।
ପାଞ୍ଚ ଦିନ ତ ପ୍ରଥମ ହଉଛି ସଜବାଜ ତ ପୂର୍ବଦିନ ଆମେ ହାତରେ ରଙ୍ଗୋଲି କରିକି ପୁଣି ଉଁ ମୁଣ୍ଡ ଫୁଣ୍ଡ ସଫା କରିକି ଏ ସବୁ ଏମିତି ଅ ହଳଦୀ ଲଗେଇକି ତାପର ଦିନ ସକାଳକୁ ଅ ଅପେକ୍ଷା କରିଥିଲୁ ପହିଲି ରଜ କୋଉ ଦିନ କେ କେତେବେଳେ ହବ ତ ସକାଳ ହେଲା। ପୁଣି ଗାଧେଇକି ଏ ଗୁରୁ ନୁ ନୂତନ। ପୋଷାକ ପିନ୍ଧିକି ଗୁରୁ ଗୁରୁଜନଙ୍କୁ ମୁଣ୍ଡିଆ ମାରିଲୁ ମୁଣ୍ଡିଆ ମାରିକି ଟିକେ ବୁଲାବୁଲି କରିବାକୁ ଯାଇଥିଲୁ ଦୋଳି ଖେଳିବାକୁ ପୁଣି ଆସ ସିଲୁ ଆସିକି ପୁଣି ପିଠା ଫିଟା ଖାଇକି ଏଇ ସ ତାପରେ ମଝି ରଜ ସଂକ୍ରାନ୍ତି। ତ ସଂକ୍ରାନ୍ତି ଦିନ ଟିକେ ଛତିଆ ବଟ ଯାଇଥିଲୁ ଜାଣିଥିବେ ପ୍ରସିଦ୍ଧ। ଅ ବ ଆମର ଦ୍ଵିତୀୟ ମନ୍ଦିର ସ ପୁରୀ ମନ୍ଦିର ବୋଲି କୁହନ୍ତି। ଓଡ଼ିଶାର।
ହଁ।
ତ ଆପଣ ଯାଇଛନ୍ତି ଛତିଆ ଉଁ ବଟ?
ହଁ ଛତିଆ ଟା ବଢିଆ ଜାଗା ନା ଆମର ମାଳିକାରେ ଅଛି। ଜଗନ୍ନାଥ କଳିଯୁଗ ଶେଷ ହବ। ବାପା ମାଳିକା ପଢନ୍ତି ମୁଁ ଶୁଣିଛି କଳି ଯୁଗ ଶେଷ ହବ। ପ୍ରଭୁ ଜଗନ୍ନାଥ ଆସିବେ ବଇରି ଟେସନ୍ ପାଖରେ ଉଁ ଟ୍ରେନ ଛିଣ୍ଡିବ ସେଇଟା ଆମର ମାଳିକାରେ ଲେଖା।
ଆଜ୍ଞା।।
ବଢିଆ ମନ୍ଦିର ଅଭଢ଼ା ହୁଏ।
ସେଠି ଜଗନ୍ନାଥ ଘୋଡାରେ ଧରିକି ଘୋଡାରେ ଖ ବାରହାତ ଖଣ୍ଡା ବଢୁଛି। ଯୋଉଦିନ ହୁଁ ତ ଯାଇଥିଲୁ ଟିକେ ବୁଲିକି ସେ ଟିକେ ପ୍ରସାଦ ଉଁ ଖାଇକି ଟିକେ ଆସିଲୁ। ଉଁ ଆସିକି ପୁଣି ତ ସେଠି ଟିକେ ଭିଡ ଥିଲା ବହୁତ୍ ଭିଡ ଥିଲା ପୁରୀରେ ଯେମ ଭିଡ ସେଠି ବହୁତ୍ ଭିଡ ପୁରୀ ଯୋଉ ଉଁ। ରଜ ସଂକ୍ରାନ୍ତି ଟା ଥିଲା ଲ ସବୁ ଲୋକ କୋଉଠୁ କୋଉଠୁ ଆସିକି ବୁଲିବାକୁ ଯାଉଛନ୍ତି। ତ ଆମର ଉଁ ଏ ସେଇପଟ ଲାଇନ୍ ରେ ରହିଯାଉଛି ଆମର ଏବେ ଏଇ ଜଗତୀଶର ଧାମ। ଆମର ବର୍ଚ୍ଚଣା ଆଡ଼େ ଗୋଟେ ହେଇଛି ଜାଣିଥିବେ? ସେଠି ଗୋଟେ ନୂଆ ଯେମିତି କିି ହଁ ହୁଁ। ସେଇଟା ଆମର ସେଇଟା ଜଗତୀଶ୍ୱର ଧାମ ବୋଲି ଏଇ ଜାଣିଚେ କିନ୍ତୁ ତାକୁ କହୁଛନ୍ତି କେଦାର ନାଥ। ମାନେ ଛୋଟ କେଦାର ନାଥ ଭଳି ଗୋଟେ ମନ୍ଦିରକୁ ଏଠି ଆମର ଓଡ଼ିଶାରେ। ଏ କରିଛନ୍ତି କେତେ ମାନେ ସୁନ୍ଦର ଜିନିଷ। ତ ଯୋଉମାନେ ଯାଇ ବି ପାରୁନାହାନ୍ତି ତାର ପ୍ରତି ଛବି କହିବାକୁ ଗଲେ ମନ୍ଦିର ପୁରା। ନିର୍ମାଣ କରିଛନ୍ତି ସେଇପରି ପୁରା ଦେଖାଯାଉଛି ପୁରା କେଦାର ନାଥ ଭଳି ତ୍ ସ ସେଠି ସେଇପଟ ଲାଇନ୍ ପ ଛତିଆ ଲାଇନ୍ ରେ ପଡ଼ୁଛି ତ ସେଇପଟେ ବି ଲୋକମାନେ ସେଠି କି ଯାଉ ଛନ୍ତି ତ ଏମିତି ସବୁ ଘଟିଲା ପୁଣି ଆସିକି ତାପର ଦିନ ଶେଷ ରଜ ତ ଆଜ୍ଞା?
ଆଉ ସବୁ କୋଉ ମନ୍ଦିର ସବୁ ଯାଇଛ ପରିବାର ସହିତ ବୁଲିବା ପାଇଁ?
ଆମର ମହାବିନାୟକ ଆମର ସେ ଯାଜପୁର ଚଣ୍ଡିଖୋଲର ମହାବିନାୟକ ମନ୍ଦିର ଜାଣିଛନ୍ତି ସେଠି ଆମର ପାଞ୍ଚଟା ଦେବତା ପୂଜା ପାଆନ୍ତି ଗଣେଶ ଶିବ ଏହିପରି ଲକ୍ଷ୍ମୀ ନାରାୟଣ ବୋଧେ କଣ ଏମିତି ମିଶିକି ପାଞ୍ଚଟା ଦେବ ତାକୁ ଗୋଟେ ଦେବ ତାକୁ
ହଁ ଏବେ ଏବେ ଏବେ ହୁଁ ଏବେ ତମେ ଝିଅ ଅଛ ବାହା ହେଇନ ଆଉ ଯଦି ଯେତେ ଯାହା ମାନେ ଇଛା ଖୁସି କରୁଚ କରିନିଅ କାରଣ ଆଉ ପର ଘରକୁ ଗଲେ ଯଦି ତ ସମୀ ତା ଭଲ ମିଳିଲା ତ ତାହେଲେ ତମକୁ ଟିକେ ସାଥ ଦବ ନହେଲେ ଆଉ ତମେ ଭାବିଲେ ବି ଚାହିଁଲେ ବି କୋଉଠିିକି ଯାଇପାରିବନି। ହେଲା ସେଇ ଘର କଣରେ ଜୀବନ କଟିଯିବ। ଶାଶୁ ଶଶୁରଙ୍କ ସେବା କରି ଶାଶୁ ଶଶୁରଙ୍କ ସେବା କଲେ ତ କିଛି ଦୁଃଖ ନାହିଁ। ଆଉ ଆ ସେ ଘରକୁ ଯିବା ସିଏ ତ ଆମର ବାପା ମା ସେ ଦୁଃଖ ନାହିଁ ସଂସାର ଜଞ୍ଜାଳ ଭିତ ଏଥିରେ ଆଉ କୋଉଠିକି ଯାଇ ଆସି ପାରିବନି। ହେଲା ଆଉ ଯଦିଁ ଉଁ ଜୀବନରେ କିଛି ଭଲ ମଣିଷଟେ ହେଲ କୋଉଠି ଗୋଟେ ଭଲ ସରକାରୀ ଚାକିରି କଲ କି କଣ ସେ ତ ପରର କଥା। ଏବେ ଘରେ ଅଛ ତମେ ଯୋଉଠିକି ବୁଲିକି ବୁଲିବାକୁ ଯାଇପାରିବ। କି ଯାହା କରିପାରିବ।
ହୁଁ ଠିକ ତ କହିଲେ ଏମିତି ସବୁ କଟିଲା। ତାପରେ ଆମର ରହିଛି ଉଁ ବିରଜା ବିରଜା ମନ୍ଦିର ଆମ ଓଡିଶାରେ ବହୁତ କିଛି ମନ୍ଦିର ଅ ଛି ଯେମତିକି ଶ୍ରୀ ଜଗନ୍ନାଥ ମନ୍ଦିର ସେଠି ତ କେତେ କେତେ ଜିନ ତ ଅଛି ଦେଖିବା ଜାଣିବା ପାଇଁ? ଉଁ ତ ସବୁ ତ ମୁଁ ଦେଖିକି ବୁଲିକି ଜାଣିନି କି ଦେଖିନି। ଆ କିଛି କିଛି ଦେଖିଛି ଦବାଇସ କୁହନ୍ତି। ବାଇଶି ପାହାଚରେ ଯଦି ଆପଣଙ୍କର କି କିଛି ମାନସିକ କରିଥିବେ ବାଇଶ ପାଞ୍ଚରେ ଗଡ଼ି ଉଁ ଗଡ଼ିବା ପାଇଁ ମାନସିକ କରିଦେବେ ତ ତାହେଲେ ପୂରଣ ହବ ପୂରଣ କରିକି ପୁଣି ଯାଇ ବାଇଶ ପାହାଚରେ ଗଡ଼ନ୍ତି। ତ ଏମିତି କିଛି ରହିଛି। ଆ ଆପଣଙ୍କ ଆଡେ କଣ
ଆମର ବା ଆମର ଆମର କେନ୍ଦ୍ରା ପଡା ଆମର ସେପଟେ ବଳଦେବ ଜୀଉ ମନ୍ଦିର ଆମର ସେପଟେ ଭିତର କନିକା ଜାଣିଥିବେ। ହେଲା। କୁମ୍ଭୀର ଉଁ ଭିତରକନିକା ଜାଣିନାହାନ୍ତି?
ଆଜ୍ଞା ଆଜ୍ଞା।
ହଁ କୁମ୍ଭୀର ଅଭୟାରଣ୍ୟ ଆମର ସବୁଠୁ ବି ବଢିଆ। ପାରାଦୀପ ପାଖାପାଖି ହେଲା ପରାଦୀପ ପାଖାପାଖି ପଢିଆ ପାରାଦେବୀ ବନ୍ଦର କେତେ ସୁନ୍ଦର ଜାଗା ସେପଟେ ବହୁତ ଭଲ ଜାଗା ବହୁତ ଭଲ ଜାଗା। ପାରାଦ୍ୱୀପ ବି ସୁନ୍ଦର ଜାଗା କେତେ ମାଛ ସବୁ ବିଭିନ୍ନ ପ୍ରକାର ମାଛ।
ହଁ ପଥର ବନ୍ଧ ସବୁ ଅଛି ମୁଁ ଶୁଣି ଛି ମୁଁ ତ କେବେ ଯାଇନି ଆମର ଚାଲିଛି କ କଥାବାର୍ତ୍ତା ଚାଲିଛି ଘର ଲୋକଙ୍କ
ଆମ ଆମ ଗାଁ ରେ ଗୋଟା ସବୁବେଳେ ଖାଲି ପରମ୍ପରା ଐତିହାସିକ ନେଇ ଯୋଉ ଯାତ୍ରା ହୁଏ ଆମର ରାମ ଲୀଳା ହୁଏ। ବର୍ଷକୁ ଥରେ ବାର ତେର ଦିନ ଗାଁ ରେ ସବୁ ଝିଅ ମାନେ ଆସନ୍ତି। ଯେତେ ଗୋଟେ ଗରିବ ଘର ଝିଅ ହେଲେ ବି ସେ ଆସିଥିବ ବୁଢୀ ହେ ଲେଣି ଯୋଉ ଝିଅ ମାନେ ଆସନ୍ତି ବହୁତ ମଜା ଆମ ଗାଁ ବହୁତ ବଢିଆ ଗାଁ ତ ଗାଁ। ଖରାଦିନେ ମୁଗ କ୍ଷେତରେ ମୁଗ ହେଇଥିବ ମୁଗ ମୁଗ ଛୁଇଁ ହେଇଥିବ। ପବନ ଦଉଥିବ ବସନ୍ତ ପବନ ହେଲା। କି ସୁନ୍ଦର ହେଲା। ପନିପରିବା ଲାଗିଥିବ ବାଇଗଣ ଟମାଟ
ହୁଁ
ଆଉ ସେଦିନ ଆଉ ଆମେ ଯୋଉ ଇଏ କରିଛୁ ସେ ସବୁ ସମୟ କାଟିଛୁ ଆଉ କାହିଁ ସମୟ ଖାଲି ଯାହା ସେ ସବୁ ସ୍ମୃର୍ତି ହେଇ ରହିବା କଥା
ହୁଁ
ହଁ ତମେ ତମେ ଝିଅ ସବୁବେଳେ ମନେ ରଖିଥିବ ସବୁବେଳେ ମନେ ରଖିଥିବ ଗୋଟେ ଲକ୍ଷ୍ୟ ରଖି କିଛି କାମ କରିବ ଜମା ସମୟ କୁ କିଛି ବର୍ବାଦ କରିବନି ହେଲା
ଠିକ କହିଲେ ମୁଁ ମୁଁ ବି ଆପଣ କଥା ଶୁଣିକି ମତେ ବି ଦୁଃଖ ଲାଗେ ଆପଣ ଏତେ ଦୁଃଖ କରିଛନ୍ତି କେତେ କଷ୍ଟ ଜୀବନ ବିତେଇଛନ୍ତି
ବହୁତ କଷ୍ଟ ବହୁତ କଷ୍ଟ ବହୁତ କଷ୍ଟ ଜୀବନ ଟା ଏତେ କଷ୍ଟ ଏତେ କଷ୍ଟ ମାନେ କୁହନ୍ତି ନା ମନର ଦୁଃଖ କାହାକୁ କହିହବ ମାନେ ଛାତି ଭିତରେ ରଖି ଯନ୍ତ୍ରଣା କୁ ଆଖି ବୁଝି ଲୁହକୁ ବାହାର କରି ଶୋଇବା କଥା ଆଉ କିଛି ନାହି
ହଁ ସବୁବେଳେ ଦୁଃଖ ଦୁଃଖଟା ତ ସବୁବେଳେ ଦ ସବୁ ଜିନିଷ କିଛି ବି ଚିରସ୍ଥାୟୀ ନୁହେଁ ଦୁଃଖ ଟା କଣ ସବୁବେଳେ ରହିଥିବ ଦିନେ ନା ଦିନେ ଦିନେ ନା ଦିନେ ସେ ଦୁଃଖ ବି ଆପଣଙ୍କର ପଳାଇବ
ହଁ ସେଇଟା ତ ସତ କଥା ଭଲ ବୁଦ୍ଧିଟା ଭଲ କଥା କହିଲେ ଆଉ ସେଇଟା ତ ସତ କଥା ପୁଣି ଦୁଃଖ କଲେ କଣ ହବ ଆମେ ଯେହେତୁ ସଂସାର ବାନ୍ଧିଛେ ସଂସାର ଭିତରେ ତାଙ୍କୁ ରହିବାକୁ ପଡିବ ଆଉ ଆଉ ଏବେ ତ ତମେ କଣ ସନ୍ଧ୍ୟା ଫନ୍ଧ୍ୟା ଦିଅ ନା ଘରେ କିଏ ଦିଅ
ହଁ ଯାଉଛି ସନ୍ଧ୍ୟା ଟିକଏ ନଦେଲେ ବି ଟିକେ ଠାକୁରଙ୍କ ପାଖରେ ବସିବି ସନ୍ଧ୍ୟା ହେଇଗଲାଣି ଟିକେ ଘରକୁ ଯାଉଛି ଆଉ ହଁ ହଁ କରନ୍ତି
ଭାଗବତ
ହଉ ଭାଉଛ ମୁଁ ପୁଣି ପୁଣି ଫୋନ କଲେ ଆମେ ଇଏ ବିଷୟରେ କଥା ହବା ହଁ ରହିଲ
ହଉ ହଉ